ହ୍ୟାଲୋ ହଁ କଣ କରୁଛନ୍ତି?
ଏଇ ବସିଥିଲି ଆଉ। ହଁ ଆସୁଛି ବସିଥିଲି ଆଉ।
ଆଚ୍ଛା। ଆଚ୍ଛା ଆଉ ଆଜି କଣ କଲେ ସ୍ନାନ ପୂର୍ଣ୍ଣିମାରେ କଣ ଜଗନ୍ନାଥ ହଁ।
ତାନୁ ପୁରୀ ତ ଯାଇପାରୁନୁ ଏଇ ଯୋଉ ପାଖରେ ମନ୍ଦିର ଥିଲା ଯାହା ଟିକେ ଦର୍ଶନ କରିକି ଆସିଚୁ। ଆଉ ଘରେ ଯାହା ପୂଜା ଅର୍ଚ୍ଚନା ଆଉ କଣ କରିବି ଆଜ୍ଞା।
ଜଗନ୍ନାଥ ଆଚ୍ଛା। ଆଉ ସ୍ନାନ ପୂର୍ଣ୍ଣିମା ବିଷୟରେ କଣ ଟିକେ କହୁନାହାନ୍ତି। ହୁଁ କେମିତି କଣ ସେଠି ପୂଜା ହେଲା?
ହଁ ପୂଜା ସେ ଠାକୁରଙ୍କୁ ସବୁ ଗାଧୁଆ ଫାଧୁଆ କରେଇଲେ ଏଇତ ଅଳ୍ପ ସମୟ ଭିତରେ ପଳେଇ ଆସିଲୁ ଆଉ।
ହଁ ହଁ ଆଉ ଘରେ ଖାଇବା ପିଇବା କଣ ହେଲା?
ଘରେ ଖାଇବା ପିଇବା ସେଇ ଭାତ ଡାଲି ଭ ଜା ତରକାରୀ।
ଆଛା ଆମ ଏପଟେ ଗାଁରେ ସ୍ନାନ ପୂର୍ଣ୍ଣିମା ବହୁତ ଭଲ ଭାବରେ ହୁଏ। ଆମର ବାସୁଦେବ ଅଛନ୍ତି ବଳଭଦ୍ର ଦେବ ଯିଉ ଅଛନ୍ତି ବାସୁଦେବ ଅଛ ନ୍ତି ଆଉ ସୁଭଦ୍ରାଙ୍କୁ ନାହାନ୍ତି କିନ୍ତୁ କେବଳ ବଳଭଦ୍ର ବାସୁଦେବ ଅଛନ୍ତି। ସେ ଆଗରୁ ମାନେ ଆମର ଆଳିରାଜାଙ୍କ ଠାକୁର ତ ସେ ଆରମ୍ଭରୁ ରହି ଆସିଛନ୍ତି। ସେଠି ମୋ ସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ପ୍ରଥମେ କଣ ହୁଏ ଠାକୁରଙ୍କୁ ସ୍ନାନ କରନ୍ତି ସ୍ନାନ କରେଇକି ନୂଆ ବସ୍ତ୍ର ପିନ୍ଧାନ୍ତି ନୂଆ ବସ୍ତ୍ର ପିନ୍ଧି କି ଫୁଲ ମାଳ ଯେତେ ସବୁ ମାନେ ଯିଏ ଯେମିତିଆ ବନେଇଥିବେ। ବଡ ବଡ ମୂର୍ତ୍ତି ତ। ସେଥିପାଇଁ ଫୁଲ ମାଳ ସବୁ ଉ ପିନ୍ଧାନ୍ତି ଠାକୁରଙ୍କୁ ସଜାନ୍ତି। ସଜେଇଲା ପରେ ଠାକୁର ଆସ୍ଥାନରୁ ତଳକୁ ଓହ୍ଲେଇ ଆସନ୍ତି ଯୋଉ ଉପରେ ସିଂହାସନରେ ଥାନ୍ତି। ଠାକୁର ତଳକୁ ପଳେଇ ଆସନ୍ତି। ତଳେ ପୂଜା ହୁଏ ଆଉ ଆମର ସେଠି ଯେତେ ଜଣ ବ୍ରାହ୍ମଣ ଘର ଅଛି ସମସ୍ତେ ଘରୁ ଯିଏ ଯେ ଯାହା ଭୋଗ ବନେଇଲା ଖିରି ଖେଚୁଡି ଆଉ ମିଠା ଶାଗ ଉଁ ଡାଲମା ଏ ସବୁ ଘରେ ଭୋଗ ବନା ହୁଏ ଏ ମନ୍ଦିରକୁୁ ସମସ୍ତ ମସ୍ତେ ଆଗେ ଭୋଗ ବନିବ ତ ମନ୍ଦିରକୁ ନେଇକି ଆସିବେ ମନ୍ଦିରରେ ସମସ୍ତଙ୍କର ଭୋଗ ଲଗାହବ ଭୋଗ ଲାଗି ସାରିଲା ପରେ ପୁଣି ସମସ୍ତେ କଣ କରିବେ ନା ଆଁ ମନ୍ଦିର ତରଫରୁ ବି ଏଇଥରକ ମନ୍ଦିର ତରଫରୁ ହୁଏ ଅଁ ଅଁ ଶୁଣିଥିବେ ଗୋଟେ ସିଦ୍ଧ ଅନ୍ନ ବନା ହୁଏ ସିଦ୍ଧ ଅନ୍ନ ମାନେ ସବୁ ପ୍ରକାର କାରର ପରିବା ଥି ପଡିଥିବ ଆଉ ଖିଚିଡି ହେଇଥିବ ଆଉ ତା ସହିତ ଭୋ ହଁ ଅ ଆଉ ତା ସହିତ ଭୋଗ ବି ମିଶେଇ ଦିଅନ୍ତି ମତଲବ ଛେନା ଗୁ କଦଳୀ ଫଦଳୀ ଯାହା ଥିବ ସବୁକୁ ମିଶେଇ ଦେବେ ଗୋଟେ ଜାଗାରେ ସେଟାକୁ ସିଦ୍ଧ ଅନ୍ନ କହନ୍ତି ସମସ୍ତଙ୍କୁ ଆଗୁଆ ଆଗରୁ ଏମ ତି ଦଉଥିଲେ କିନ୍ତୁ ଏଥରକ କରିଛନ୍ତି ଗାଁ ତରଫରୁ ଖିରି ଖିଚିଡି ହେଇଥିଲା ଆଉ ଉ ଯାହାର ଯାହା ମାନସିକ ଥିବ ଯଦି ଆମର ଏଥରକ ତରଫରୁ ଦେଇଛନ୍ତି ଡାଲମା ଆ ଖଟା ଏମତି କରିଦେଲେ ଗୋଟେ ଭୋଜି ଟାଇପ୍ ର ଆରେଞ୍ଜମେ
ଭୋଜି ଟା ବି ହଁ ହଁ।
ହଁ। ଆଉ ଠାକୁର ଏବେ ପନ୍ଦର ଦିନ ଯାକ ଆଉ ଆସ୍ଥାନକୁ ଯିବେନି ତଳେ ରହିବେ।
ହଁ।
ତୁ ଜର ହବ ଠାକୁରଙ୍କୁ ଦେହ ଖରାପ ରହିବ ଅଣସର ଘରେ ରହିବେ। ବେଡ୍ ଲାଇଟ୍ ବନ୍ଦ ରହିବ ମନ୍ଦିରର ଆଉ ବେଶୀ ଖୋଲା ହବନି ଆଉ ବାହା ମାନେ ଠାକୁର ଆଉ ଆସ୍ଥାନକୁ ଯିବେନି। ଗ ତଳେ ହିଁ ରହିବେ ପନ୍ଦର ଦିନ ପରେ ଉଁ ଠାକୁର ପୁଣି ଆସ୍ଥାନକୁ ଯିବେ ଆଉ ଏମିତିଆ ହୁଏ ଆଉ ଆଉ ସମସ୍ତେ ବଡ ମାନେ ନୂଆ ଡ୍ରେସ୍ ପ୍ୟାଣ୍ଟ ପିନ୍ଧଥିବେ ଯିବେ ମନ୍ଦିରରେ ଦର୍ଶନ କରିବେ। ଆଉ ଆଜି ତ ଗୋଟେ ଦିନ ପୁରା
ଆଜି ତ ଗୋଟେ ଦିନ ଜାଣିକି ସମ ହଁ ବହୁତ ସ୍ପେଶାଲ ହେବ ଆଉ ପୁରୀରେ ତ ଏମିତି କିଏ ଆଜି ମାନେ ସେ ଏତେ ଭିଡ ଯେ ମାନେ ଛୁଆ ପିଲାଙ୍କୁ ନେଇକି ଯାଇ ଯାଇ ହବନି ଯାହା ବଡ ଲୋକ ଯାଆ ଯାଇପାରିବେ ଛୋଟ ଛୁ ତ ସେଠି ଛୋଟ ଛୁଆଙ୍କୁ ନେଇକି ଯାଇହବନି।
ଏବି ନିଃଶ୍ୱାସ ବନ୍ଦ ହେଇ
ନିଶ୍ଵାସ ବି ବନ୍ଦ ହେଇଯିବ ବଡ ଲୋକ କାହିଁକି ନା ଏଯଉ ଭଳିଆ ଗରମ ହଉଚି
ଉଁ ଗରମକୁ ହଁ ତାପରେ ଯୋଉମାନେ ଅଛନ୍ତି ନିତି ଦିନି ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ସେଇଠି ପୁରୀରେ ହିଁ ଅଛନ୍ତି ସେମାନେ ଦେଖିଥିବେ ଏ ଯୋଉ ଉଁ ଉଁ ହୁଁ ଆମର କଣ ଗୋଟେ ବନିନି ଏଇ କାର୍ତ୍ତିକ ମାସ କଲା ଅଳକୁ ସମସ୍ତେ ଯାଇ ରହନ୍ତିନି କଣ ଗୋଟେ ବୃଦ୍ଧା ବୃଦ୍ଧ ଅ ଆଶ୍ରମନା ପୁନା ନା ବୃଦ୍ଧାଶ୍ର
ବୃଦ୍ଧାଶ୍ରମ ନୁହେଁ ଏଇ ଯୋଉ ହଁ ସେଠି ରୁହନ୍ତି କି ଯା ଯେମିତି କି ସେ ଦର୍ଶନ କରିପାରିବେ ବୋଲି ସେ ସେ
ହଁ ସେଇଠି ମାସେ ସାରା ରହିକି ଯୋଉ ବ୍ରତ ବି ପରନ୍ତି ହବିଷେଳି ମାନଙ୍କ ପାଇଁ ଯୋଉ ବନାନ୍ତି। ହଁ। ସେଇଠି ଯଉ ସେଇଠି ଯଉ ବୃଦ୍ଧମାନେ ରହୁଛନ୍ତି ସେ ସବୁଦିନେ ଜଗନ୍ନାଥଙ୍କୁ ଦର୍ଶନ କରିବେ। ସବୁଦିନ।
ସବୁଦିନ କରିବେ ମାନେ ଆଉ ଆମେ ମାନେ ଏପଟୁ ଗଲା ମାତ୍ରେ
ନା ଆମେ ମାନେ କରିପାରିବାନି ସେଠିକାର ଯୋଉ ଲୋକ ଅଛନ୍ତି ସିଏ ବି ତାଙ୍କୁ ଏ ତେ ଜଣା କୋଉ ପଟରେ ତମେ ଠିଆ ହେଇଥିବ ସିଏ କିନ୍ତୁ ତମ ଆଗରେ ଚଟ୍, ଚଟ୍, ଚଟ୍, ଚଟ୍ କରି ପଳେଇବେ ଆଗକୁ ଜଗନ୍ନାଥ ଦର୍ଶନ କରି ସାଙ୍ଗ ସାଙ୍ଗେ ବାହାରି ଆସିବେ। ତାଙ୍କର ଅଭ୍ୟାସ ହଁ ପରା ବହୁତ ଏଜେଡ୍ ଏଜେଡ୍ ଲୋକ। ନା ଆମେ କିନ୍ତୁ ଯାଇ ପାରିବାନି ତାଙ୍କ ସାଙ୍ଗରେ ଆମେ ଯାଇପାରିବାନି କିନ୍ତୁ ସିଏ ସାଙ୍ଗେ ସାଙ୍ଗେ ପଳେଇବେ ପୁରା ଏଜେଡ୍ ଏଜେଡ୍ ଲୋକ। କେମିତି କଣ ଗଳି ଗାଳି ଏତେ ଭିଡ ଭିତରେ ବସିକି ଯାଇ ଜଗନ୍ନାଥ ଦର୍ଶନ କରି ପଳେଇ ଆସିବେ।
ଅଭ୍ୟାସ ହେଇଯାଇଚିଯେ ସେମାନେ ସେ ଏମିତି ରୁଟ୍ ଦେଇ ସେମାନେ ପଳେଇବେ ଯେ ଆମେ ସେଇଟା ଅନେଇଥିବା ଆମେ ଯାଇପାରିବାନି। ସେ ପଛ ପଛରେ ଆସିକି ଯାଇପାରିବେ ହୁଁ।
ହୁଁ। ଆଉ ସେଠି ବି ଭିଡ ମନ୍ଦିରରେ ତ ଖଚା ଖଚ ଭିଡ ଏଥର।
ହଁ।
ଏଇ ଖାଲି ଏ ଯୋଉେ ଟି ଟିଭିରେ ଦେଖିବା କଥା ଠାକୁର କଣ କେନ୍ତି
ସେଇଆା ଠାକୁରଙ୍କର ଯାହା ସିଧା ପ୍ରସାରଣ ଯାହା ଦଉଚି ଟିକେ ଟିଭି ରେ ଦେଖିବା କଥା କିନ୍ତୁ ଆଉ ସେ ଏଠିକି ତ ଯାହା ୟୁଟ୍ୟୁବ ଥାଇକି ଠାକୁରଙ୍କୁ ଯାହା ଦର୍ଶନ ଆଉ କିଛି ନାହିଁ। ପାଖକୁ ଯାଇହବନି। ହ୍ୟାଲୋ
ରୁମ୍ ରେ ମୁଁ ମାତ୍ର ଥରେ ଯାଇଥିଲି ଠାକୁର ବଳୁ ଦୁଥିିବ ଯଉ ରସଗୋିକଆ ହୁଏ ବ ସୁନା ବେଶରେ ସୁନା ବେଶରେ କିନ୍ତୁ ନୁହଁ ତା ପରଦିନ କି ତା ପୂର୍ବ ଦିନ ଗଲେ ଟିକେ ଭିଡ ଟା କମ ଥାଏ
କ ହଁ ମାନେ ଯାହା ବି ହେଲେ ପୁରୀ ଜାଗା ଟା ମାନେନାଭେଏଲ ସବୁବେଳେ ଏବେ ତ ରଥଯାତ୍ରା ପର୍ଯ୍ୟନ୍ତ ମାନେ ସୁନାବେଶ ପର୍ଯ୍ୟନ୍ତ ତ ଏବେ ବହୁତ ଗହଳି ଯିବା ମାନେ ପଶିବା ନିଃଶ୍ଵାସ ନେଇ ହବନି ତଥାପି ବି କିନ୍ତୁ ସେଠି ଯୋଉ ମାନେ ଇଏ ଲାଗେ ଆଉ ଅନ୍ୟ କୁଆଡେ ବି ହବନି ସେଇ ଜାଗା ଟା ଯେ ଯାହା ବି ହେଲେ ବହୁତ ଭଲ ଲାଗେ ହ ଆଉ ଆପଣଙ୍କର ଆଜି ବର୍ଷା ହଉଛି ନା ପାଗ କଣ ଭଲ ଦେଇଛି ନା ବର୍ଷା ହଉଛି? ହ୍ୟାଲୋ
ଲାଗିବନି ବା
ମୁଁ କହିଲି ଆପଣଙ୍କର ବର୍ଷା ହଉଛି ସିଆଡେ ନା ଇଏ ଭଲ ପାଗ କରିଛି?
ନାଇଁ ନାଇଁ ବର୍ଷା ହଉଛି
ଓହୋ ଆମେ ଏଆଡେ ତ ବହୁତ ଗୁଳୁଗୁଳୁ ହୋଉଛି କିନ୍ତୁ ବର୍ଷା ହେଇନି ନିହାତି ଆଜି ପକେଇବା କଥା ଯାହାହେଲେ ରାତିରେ ପକେଇବ ଆଉ ବର୍ଷା ହେଇନି ଆଜି ଙ୍ଗ ଠାକୁ ପକୁରଙ୍କ ଦିନରେ ତ ଯେମିତି ହେଲେ ପକେଇବ
ହଁ ଏଠି ବା ଟୋପେ ଟୋପେ ପକଉଛି ବର୍ଷା
ଓ ହ
ଆୟା ଆ
ଆପଣଙ୍କର କୋଉ କୋଉ ଜାଗା ଏଇଟା?
ଉଁ ଘର ପଟାମୁଣ୍ଡେ
ଓହୋ ଆଳିପଟାମୁଣ୍ଡେଇ
ହୁଁ ହୁଁ ହୁଁ
ହୁଁ ହୁଁ ଆପଣଙ୍କର ରଜ ରଜ ଟା କଣ କେମିତି କଟିଲା?
ରଜଏଥର ଉ ପ୍ରଥମ ରଜ ଦିନ ଆମେ ଯାଇଥିଲୁ ପାରାଦୀପ ପାରାଦେବୀ ଜଣଙ୍କର ରାଧା ନାମ ସଂକୀର୍ତ୍ତନ ରଖିଥିଲେ ଯାଇ ବୁଲାବୁଲି କରି ପୂଜା କରି ଭୋଜି ଭୋଜି ହେଲା ଖାଇ ପିଇକି ରାତିରେ ଯାଇଥିଲୁ ରଜ ମହୋତ୍ସବ ଥିଲା ଉ ରାତିରେ ଦେଖିବାକୁ ଯୋଉ ବାଲିଯାତ୍ରା ପଡିଆରେ ଉ ଯୋଉ ସମ୍ ମାନେ ସମୁଦ୍ର କୂଳରେ କିନା ପଡିଇଥିଲା ବାଲିଯାତ୍ରା ପଡିଆରେ ସେ କରିଥିଲେ ଏଥର ରଜ ମହୋତ୍ସବ ପ୍ରଥମ ଥର ଆରମ୍ଭ କରିଥିଲେ ପାରାଦୀପରେ ସେଠି ଯାଇ ଟିକେ ବୁଲାବୁଲି କରି ରାତି ଦଶ ସାଢେ ଦଶଟାରେ ଫେରିଲୁ ଆଉ ତା ଦି ଦିନକୁ ଆମ ପରଦିନ ଆମକୁ ତ ଘରକୁ ଆସିବାର ଥିଲା ମୁ ଘରକୁ ଆସିଲି ମୋର ଗୋଟେ
କିଏ ସୁକେଇଥିଲା
ପୁଅ ଛୋଟ ପୁଅ ଦେଢ ବର୍ଷର ଆଉ ସ୍ଵାମୀ ଦି ଦି ପୂର୍ବରୁ ଯାଇଥିଲୁ ତ ସେଠିକା ପାଣି ଏପଟେ ପାଣି ମୁଁ ଧରିକି ଥଣ୍ଡା ଫଣ୍ଡ ଜରଫର ହେଇଗଲା ଆଉ କୁଆଡେ ତାପରେ ଆଉ କୁଆଡେ ଯିବା ହେଇନି ଗୋଟେ ଦିନ ହିଁ ଯାଇକି ସେଠି ଟିକେ ମାନେ ଭଲ ଟିକେ ଏଞଜୟ ହେଇଛି
ଆଉ ତାହଲେ ସଂକ୍ରାନ୍ତି ଦିନ ଆପଣ ଘରେ ହିଁ ଥିଲେ
ସଂକ୍ରାନ୍ତି ରେ ଘରେ ଥିଲି ଶେଷ ରଜ ଦିନ ବି ଘରେ ଥିଲି
ଅ ହଁ ଆଉ କଣ ଦେହ ତ ଖରାପ ହେଇଗଲା ଆଉ କଣ ହଁ। ମେନ୍ ଛୋଟ ଛୁଆ ତାଙ୍କ ଦେହ ଖରାପ ହେଇଗଲା। ପାଣି
ହଁ। ଆଉ ପ୍ରଥମ ରଜ ଦିନ ଭଲ ପୋଡ ଫଟା ପୋଡ ପିଠା ଖିଆ ପିଆ ହେଇଥିଲା।
ହଁ ପୋଡପଚା ପିଠା ତ ରଜ ପାଇଁ ତ ପୋଡ ପିଠା ଟିକେ ଫେମସ୍ ଆଉ ଆଗେ ସେଇଟା ଯେମିତି ହେଲେ ହବ।
ହଁ ହଁ। ମତେ କିନ୍ତୁ ଏତେ ମାନେ ଭଲସେ ମୁଁ ମତେ ମାନେ ମୁଁ ଜାଣିଚି ତା ରେସିପି କିନ୍ତୁ ମୁଁ ବନେଇନି କେବେ ଏତେ ଭଲରେ ଥରେ ବନେଇଥିଲି ଯେ ସେ ଆଣ ଟାକୁ ମୁଁ କଣ କିଲି ପୁରା ପାଣିଆ କରିଦେଇଚି ମାନେ ତା କୁ ଯୋଉ ଜନ୍ତିବା କଥା ମୁଁ ଆଉ ଜନ୍ତିନି। ଟୋଟାଲି ହେଲାନି ମାନେ ଚାରିଆଡ ପୋଡିଗଲା ମଝି ପୁରା ପାଣି ରହିଗଲା।
ଓହୋ ମାନେ ସେଇଟା ସିଝିଲାନି ବି କାହିଁକିନା ପାଣିଆ ହେଇଚି ମାନେ ସିଝିବନି ନା ସେ ପିଠାଟା। ପୁରା ମାନେ ଇଏ ଭଳିଆ ରହିଥିବ ହଁ।
ସେଥିରେ ବସେଇଲିି କିନ୍ତୁ ହେଲାନି ମୁଁ
ନା ସେ ପିଠା ଟା ବୋହୁତ ଟେଷ୍ଟ ଲାଗେ କିନ୍ତୁ ଯିଏ କରି ଜାଣିବ ଯୋଉଟା ଇଏ
ହଁ ନାଇଁ ମୁଁ ତାର ଏବେ ତାର ମାନେ ଟିକେ ୟୁ ଟୁବ ଫୁୟୁଟୁବରୁ ଦେଖେ ସିଷ୍ଟମ ପାଇଲି କି ପ୍ରଥମେ ଆମେ ଚାଉଳ ନଡି ଆ ଯଦି କ୍ଷୀର ପୋଡ ପିଠା କରିବ କ୍ଷୀର ବାଟି ଦେବେ ପୁରା କ୍ଲିୟରଲି। ତାପରେ ସେଟାକୁ ଜନ୍ତି ଦେବେ ଜନ୍ତି ଦେଲେ ହିଁ ସେଟା ଟିକେ ମାନେ ଭଲ ପି
ଭଲ ପିଠା ହବ ତାପରେ ବି ସେ ସ୍ମୁଥ ହବ ଏପଟରେ ବି ତାର ଯୋଉ ଇଏ ଭାଗ ଟା ମାନେ ଯୋଉଟା ସେଇଟା ବହ ମାନେ ବହଳିଆ ହବ ସେ ଯେମିତିକ ଯୋଉ ଯେତିକି କ୍ଵାଲିଟି ରହିବା କଥା ଯନ୍ତି ଦେଲେ ହଁ।
ଆଉ ମୁଁ କଣ କରିଥିଲି ନା ଜନ୍ତି ନଥିଲି ପିଠାଟାକୁ। ମୁଁ ସେମିତି କରିଦେଲି।
ହଁ।
ସିଏ ଆଉ ଜମା ଭଲ ହେଲାନି। ନଷ୍ଟ ହେଇଗଲା ପୁରା ଫୋପାଡି ଦେଲି ସବୁ।
ନାଇଁ ସେଇଟା ତ ମାନେ ଭାଗ ମାପ ଅଛି ନା ସେଇଥିପାଇଁ ତ ବେଶୀ ମାନେ ଶାଶୁ ମାନେ କରନ୍ତି ବୋହୂ ମାନେ ଏତେ କରନ୍ତିନି। ସେ ପିଠାଟା ବେଶୀ ମା ମାନେ ହୁଅନ୍ତୁ ଶାଶୁ ମାନେ କରନ୍ତି ସେ ପିଠା।
ହଁ ୟାକୁ ନ ଜାଣିଲେ କରିହବନି।
ଏଇଟା ଜାଣିବା ତ ନିହାତି ଦରକାର ବି। ଇଚ୍ଛାଟା ହୋଉଚି ବୋହୁତ ମାନେ ଡି ମାନେ ଡିଫିକଲଟ୍ କହିବାକୁ ଗଲେ କରିଲେ ସହଜ। ଆଉ ନଜାଣି ଥିଲେ।
ନ ଜାଣିଥିଲେ ସେଇଟା ବୋହୁତ ଡି
ଫିକଲଟ୍ ନଜା ଣି ଥିଲେ ବୋହୁତ ଡିଫିକଲଟ୍ ହେଇଯିବ କେମିତି ହବ କଣ କେମିତି ଯଦି ହେଇ ହୋଉ ହୋଉ ହେଇଗଲା ତ ହଁ ହେଲା। ନହେଲେ ସେ ପର୍ଯ୍ୟନ୍ତ ତମର ହଁ ଭୁଲ ହିଁ ହୋଉଥିବ।
ତାପରେ ଆମର ଘରେ ସ୍ୱାମୀ ଯିଏ। ସିଏ ତାଙ୍କୁ ଏତେ ପିଠା ପସନ୍ଦ ନୁହଁ। ମାନେ ଖାଇବେ କିନ୍ତୁ ଇଣ୍ଟରେଷ୍ଟ ଏତେ ନୁହଁ ମାନେ ଆମର ଯେମିତି ନା ଆମର ଯେମିତି ଧର ଯୋଉ ରାତିରେ ଯଦି ପୋଡ ପିଠା ବନା ହେଇଚି। ଆମେ ଖାଇ ଦେଇକି ରାତିଟା ଆଡଜେଷ୍ଟ କରିଦବା। ହଁ ସିଏ ସବୁ ନୁହଁ ତାଙ୍କର ସବୁ ପୋଡ ପିଠା ଯଦି ବନିଲା। ଯେକୌଣସି ବି ପିଠା ବନାଅ ଦିଅ ଗୋଟେ ଦିଇଟା ଖାଇଦବା କିନ୍ତୁ ରା
ଅଲଗା କିଛି ଆଇଟମ୍ ହବ ଯେମିତି କି ଅଲଗା କିଛି ବନେଇବ ସେଇଟା ଟିକେ ଟି ଫିନ୍ ଭଳିଆ ହେଇଗଲା ସନ୍ଧ୍ୟାବେଳେ କିଛି ରାତି ଆଇଟମ୍ ହବ।
ହଁ ଅଲଗା କିଛି ବନେଇବ।
ଠାପଣା ହେଲେ ଆମର ଭଲ ରାତିରେ ଖାଇବି ଏମିତିରେ ବି ରହିଯିବୁ ଆଉ ଖାଇବାକୁ ଇଚ୍ଛା ହବ ଯେ, ଭୋକ ହବ ଯେ ଆଉ କଣ ଖାଇବ, ଏ ଯୋଉ ମାନଙ୍କର ପସନ୍ଦ ନୂହଁ ସେମାନଙ୍କ ଟିଫିନ୍ ଭଳିଆ। ଟାଇମ୍ ପଳେଇଯା ଆ, ତୋମେ ଆଉ କଣ ବି ଆଇଟମ୍ ବନେଇବ ତାପରେ।
କଣ ବନେଇବ ହଁ ପରା, କିନ୍ତୁ ଆମ ଘରେ ଯାହା ଟିକେ ତୋମେ ବନେଇବ, ସିଏ ଉଁ, ପି ପିଠା ଖାଇକି ଜମା ରହିବେନି କେଇ, ସିଏ କହିବେ ଆମେ ଆଅ ଆମ ସାଙ୍ଗରେ ଆଉ ଟିକେ କଣ ଦିଅ ଆ ଇଏ ଆ କୁ ଖାଇ ଆମେ ରାତିରେ ରହିପାରିବୁନି।
ସେଇଆ ପା ତାଙ୍କୁ ସେଠା ଜଳଖିଆ ଭଳିଆ ଧର ଲାଗେ ତାକୁ କଣ ଖାଇକି ଆମେ ରାତ ତିରେ ଶୋଇବୁ ଆଉ ନିଦ ହବନି, ନାଇଁ ଆମକୁ ଅଲଗା କଣ ଖାଇବା ଦରକାର। ହଁ, ହଁ।
ଆଉ ଆ, ମାନେ ଉଁ, ଗୋଟେ ପିଠା ଅଛି ତନଉ ପିଠା ଆପଣ ଜାଣିଛନ୍ତି?
ନା ନା ଜାଣିନି ଏଟା ନୂଆ ଶୁଣୁଚି।
ଶୁଣୁଛନ୍ତି ନା ମୁଁ ବି ଆମ ସେପଟେ ବି ଏଇ ପିଠା ନଥିଲା ବାକି ମୁଁ ହଁ ମୁଁ ଯେତେବେଳେ ଏଠିକି ଆଇଲିି ପ୍ରଥମେ ଭୁବନେଶ୍ୱର ଏ ଆମେ ମୁଁ ଯୋଉ ମାନେ ସେଠି ଏଇଠି ବହୁତ ଟାଇପ୍ ର ସମୁ ସବୁ ଡିଷ୍ଟ୍ରିକ୍ ରୁ ଆସ ରହୁଛନ୍ତି ନା।
ହଁ, ହଁ।
ସେ ଜଣେ ଆଣିଥିଲେ ପିଠା ମୁଁ କହିଲି ଏଟା ଇଏ କି ପିଠା? ମାନେ ପୁରା ଧଳା ସିଝା ପିଠ ଉଁ,